ହାଲୋ।
ହଁ କୁହନ୍ତୁ?
ମ୍ୟାମ ନମସ୍କାର।
ହଁ ନମସ୍କାର। ଆଉ କଣ କହୁଛନ୍ତି ଆପଣ ଏଇନିକା?
ଏଇ ବସିକି ଛାତ ଉପରେ ଶୋଇଛି ଆଉ।
ହଁ--କଣ ଥଣ୍ଡା ଲାଗୁଚି କି? ନା ଗରମ ହଉଛି ଯେ, ଛାତ ଉପରେ ଶୋଇଛନ୍ତି?
ବାରି ଗରମ ହଉଚି।
ହୁଁ ହୁଁ।
ସେଥିପାଇଁ ଛାତ ଉପରେ ଶୋଇଚି ଆଉ, ଘରେ ଶୋଇବି, ଛାତ ଉପରେ ଟିକେ ଗଡେଇ ପଡେଇ ହଉଚି ଆଉ।
ହ ସାତ ଉପରେ ତାହାହେଲେ ଶୋଉଛନ୍ତି ରାତିରେ ଅଧା ଟାଇମ୍ ତା ପରେ- ରାତିରେ ଉଠିକି ପଳେଇ ଆସୁଛନ୍ତି।
ଆଜ୍ଞା।
ହୁଁ ହୁଁ। ଆମେ ବି ସେ-ଇ ବାହାରେ ବସିଛୁ ପୁ-ଅ ଶୋଇଛି ନା- ଆଉ ସେଇଠି ବାହାର- ଖଟିଆ ପକେଇକି ବସିଚୁ।
ପୁଅ ଶୋଇଛି ବୋଲି ମୁଁ ବି ସେଇଠି ଗଡୁଚି। ମୁଁ କହିଲି ଦେଖ-୍ ହେଇଟି ଏଇନା ମେସେଜ୍ ଆସିଲା ତ, ମୁଁ କହିନି ଦେଖିଆ ଗୋଟେ କଲ କରିଦେବା ଆଉ।
ଆଜ୍ଞା।
ଆଁ ଆଉ ଖାଇ ସାଇଲେଣିି?
ଆଜ୍ଞା ହଁ।
ହୁଁ ହୁଁ। ଆପଣଙ୍କ ପଟରେ କେମିତି କଣ ଲକ୍ଷ୍ମୀ ପୂଜା କେମିତି କରନ୍ତି ଯୋଉ କହୁନାହାନ୍ତି?
ଲକ୍ଷ୍ମୀପୂଜା ଆମର ସେମିତି ପାଞ୍ଚ ଦିନ ହୁଏ।
ହଁ
ଆମର ଘରକା ଚାନ୍ଦା କରନ୍ତି ହଉଛି ହଜାରେ ନାଖା।
ହଁ-
ହଜାରେ କଂପଲ୍ ହଜାରେ ହଉଛି ମାନେ ଏ ଇଏ ଆଉ ଯିଏ ଅଧିକ ଦିନ ହବ କମିବନି ବି କିନ୍ତୁ କମ୍ ନେବେନି।
ମାନେ କମ୍ପଲସରୀ ହଜାର ଟଙ୍କା।
ଆଜ୍ଞା, ଆଉ ହେଉଚି ରାସ୍ତା- ଆଉ ଆମର ଯୋଉ କିଛି ପିଲା ଆମେ ସବୁ ଯାଉ ରାସ୍ତାକୁ ଯୋଉ ଚାନ୍ଦା ଦେଇକରି
ହୁଁ ହୁଁ ତୁ ଚାନ୍ଦା ଆଦାୟ କରନ୍ତି ଯୋଉ ରାସ୍ତାରେ କେବେ କିଛି କଣ ହୁଏନି ସେଠି?
ଆଜ୍ଞା ଆମ ନା ଯୋଜବସ୍ କରିନ ଝଗଡା ହବ ଆମକୁ ଆଜ୍ଞା ଆପଣ ଯାହା ଖୁସିରେ ଦେବେ। ଲୋକ ଖୁସି ହେଇ କିଏ କୋଡିଏ କିଏ ପଚଶ କିଏ ଶହେ ଏମିତି ସବୁ ଦିଅନ୍ତି ଆଉ।
ଏମିତି କହୁଥି କି ଆମେ ଗୋଟେ ଫଙ୍କସନ୍ କରୁଛୁ କିଛି ସା
ଆଜ୍ଞା ହଁ ଆଜ୍ଞା ହଁ ଏମିତି କରିକି ଆମେ କହୁଛୁ ଗାଁରେ ପୂଜା ହଉଛି ଟେ କିଛି ସାହାଯ୍ୟ କରୁନ ଆଜ୍ଞା ଏମେ ସବୁ କହୁଛୁ ଆଉ।
ଦିଅନ୍ତି।
ସିଏ ଭଲ ଆଜ୍ଞା ହଁ ଦିଅନ୍ତି।
ହଁ ହଁ।
ତଥାପି ରାସ୍ତା ରୁ ଆମର ଦଶ କୁ ପନ୍ଦର ଟଙ୍କା ହେଇଯାଏ।
ଓହୋ।
ଆଜ୍ଞା।
ତାହେଲେ ଏମିତି ସବୁ କଣ ସବୁ ପାଞ୍ଚ ଦିନି କର ଯେ କେମିତି କଣ ହୁଏ?
ମୁଁ ତ କିଛି କଳସ ଫଳସ ବୁଡୁନି କୁନ୍ତୁ ମୁଁ ଯଦି ଜାଣିଛି ଏ ସକାଳୁ ସେଇଦିନ ଯୋଉଦିନ ଫାଷ୍ଟ ଦିନ। ସକାଳୁ ନନା ଆସିବେ ଆଉ ବାରଟା ଗୋଟେ ସାରି ସବୁ ଯୋଉ ଉପାସ ରହିଥିବେ ଯେ ସବୁ କଳସ ବୁଡେ ଏବେ।
ହଁ।
ସବୁ ଯିବେ ଗଡିଆକୁ ଫାଷ୍ଟ ପୂଜା ହବ ସମସ୍ତ ଙ୍କ ଯୋଉ ଫେକିରି ଯୋଉ ଆମର ଯୋଉ
କଳସ ବୁଡ଼େଇବାଟା କିଛି ଶୁଭ ବେଳା ଥାଏ ନା। ନା ସେମିତି କିଛି ନଥାଏ।
ନା ଶୁଭୂଳ ଥାଏ ନା କେତେବେଳେ ତିନିଟା, କେତେବେଳେ ନଅଟା, କେତେବେଳେ ବାରଟା ଏମିଷବୁ କଁ ଥାଏ।
ହୁଁ ହୁଁ ନା ଆମ ପଟରେ ଅଛି ନା ଆମର ଶୁଭ ବେଳା ଦେଖି ଖ୍ରୀଷ୍ଟଣୀ ଶୁଭବେଳା ଯେତେ ଯୋଉ ଟାଇମଟାରେ ବ୍ରାହ୍ମଣ କହିଥିବ ସେଇ ବେଳ। ଟାଇମଟାରେ ହିଁ ବୁଡ଼ାନ୍ତି।
ଆଜ୍ଞା ଆମ ଆଡ଼େ ବି ସେମତି ନନା ଜାଣିଥିବେ ଆମେ ଆଉ କଣ ଜାଣିଛନ୍ତି କି? ବ୍ରାହ୍ମଣ ନନା ଯିଏ ସିଏ ଆମର ଜାଣନ୍ତି।
ଆଁ ହୋ ଆଉ କଳସ ବୁଡେଇ କି ଆସିକି କଁ କରନ୍ତି?
ଆସିକି ସବୁ ଥୁଅନ୍ତି ଯୋଉ କଳସ ଠାକୁରଙ୍କ ପାଖରେ।
ହଁ।
ଆଉ ତାପରେ ସୁ ପୂଜା ହୁଏ ଆଉ ତାପରେ ତ ଖରା ବେଳେ ଆମର ଯୋଉ ଅର୍ଣ୍ଣ ଭୋକ ଲାଗେ ଗୋଟେ ଠାକୁରଙ୍କତିରେ।
ହଁ ହଁ।
କିଏ ଭାତ, କିଏ ଡାଲି, କିଏ ଭଜା। ଏସବୁ ଦିଅନ୍ତି ବିନା ପେଆଜଶୁଣରେ ଆଜ୍ଞା। ଆଉ ସେଇଟା ଆଉ।
ହୁଁ।
ଆଉ ପୁଣି ଯୋଉ ଆମର ଭସାଣି ଦିନ ବଢିଆ ହୁଏ ମେଲୋଡି ଫେଲୋଡି ହୁଏ ସବୁ। ତିନି ଚାରି ଦିନ ସାରା। ଆଜ୍ଞା ତିନି ଚାରି ଦିନ ପରେ ଗାଁରେ ନାଚ ଗୀତ ସବୁ ହୁଏ। ସବୁ ବାହରୁ ବାହାରୁ ଲୋକ ସବୁ ଆସନ୍ତି।
ହ ହ ଆଉ କଣ ଫଙ୍କସନ ହୁଏ ଲକ୍ଷ୍ମୀ ପୂଜା ତ ହୁଏ ଆଉ କିଏ ଫଙ୍କସନ ଗାଁରେ ହୁଏ?
ଆଉ ଆଜ୍ଞା ହୁଏ ହଉଚି ଆମର ଯୋଉ ରଜ ବେଳି ବି ହେଇଥିଲା ଥରେ ଏବେ କିନ୍ତୁ ଆଉ ହଉନି।
ହୁଁ ହୁଁ ରଜ ଆଉ କଣ ପର୍ବ କରନ୍ତି ଗାଁରେ?
ଆଉ ଆମର ଯୋଉ ଭାଲୁକୁଣି ଗୋଟେ ହୁଏ ଜାଣିଥିବେ।
ହୁଁ ହୁଁ। ଏବେ ଯୋଉ ଆସୁଚି ରଥଯାତ୍ରା ଏ ରଥଯାତ୍ରା ଆପଣଙ୍କ ଗାଁରେ କେମିତି କରନ୍ତି।
ଆ ରଥାଯାତ୍ରା ଆମ ଗାଁ ରେ କାଇଁ ହୁଏନି କିଛି ଆପଣଙ୍କ ଆଡେ ହୁଏ କି।
ହ ଆମ ଗାଁ ରେ ହୁଏନି ଆମ ଗାଁ ପାଖରେ ହିଁ ହୁଏ। ଜୋସ ଜୋ ଗୋ ଅଛନ୍ତି ହଁ
ଆଜ୍ଞା। ଆମର ବି ସେମିତି ତାହେଲେ ହୁଏ। ଆଜ୍ଞା ହଁ ଆମ ଗାଁ ରେ ଟିକି ଟିକି ଛୁଆ ମାନେ ସବୁ ଯୋଉ ଛୋଟ ଛୋଟ ରଥ କରିକି ଗାଁ ସାରା ବୁଲନ୍ତି। ମାନେ ଛୋଟ ଛୋଟ ଭଳିଆ ଏଡିକି ଟିକେ ଛୋଟ ଟେ।
ଓ ହୋ।
ହଁ ଆମର ଆମ ଗାଁ ପାଖରେ ସେମିତି ଛୋଟ ଜଗନ୍ନାଥ ମନ୍ଦିର ଅଛି। ଶ୍ରୀ ଜଗନ୍ନାଥ ଅଛନ୍ତି ସେଇଠି ହିଁ କରନ୍ତି ଯଉଁ ମନ୍ଦିରରେ ଜଗା ର ଥ ଯାତ୍ରା ହିଁ କରନ୍ତି ରଥ ଟାଣନ୍ତି ଲୋକ ବି ଯାଆନ୍ତି ଏଇଥର ଭାବୁଚୁ ଦେ ଦେଖିଆ ଆମେ ଯିବୁ ବୋଲି ଭାବୁଥିଲି ଯେ ଦେଖିଲା ବେଳେ ଆମର ଶ୍ୱଶୁର ମରିଚନ୍ତି। ତ ବର୍ଷିକିଆ ଆମର ଯାଇନି ଯେହେତୁ ଯାଇନି ଆଉ କେମିତି ଆମେ ଯିବୁ।
ଆଜ୍ଞା।
ଯିବୁ ବୋଲି ଚେଷ୍ଟା କରୁଥିଲୁ ଦେଖିଲା ବେଳୁ
ଆଉ ଆପଣଙ୍କ ଗାଁ ରେ ମନ୍ଦିର ଅଛି ନା।
ଆମର ମନ୍ଦିର ନାହିଁ ଅ ଦୁରିଆରେ ଅଛି ଗାଁ ପାଖରେ ହବ ଦି ତିନି କିଲୋମିଟର ବାଟ ଉଁ ଗାଁରେ ସେଇଠି ଅଛି ଆ ଗାଁରେ ଅଛି ଆମର ଶିବ ମନ୍ଦିର ଅଛି।
ଆଜ୍ଞା ଆଉ ଶିବ ମନ୍ଦିର ଯାଉଛନ୍ତି ନା ପୂଜା କରିବେ।
ହଁ ଯାଉ ଆଉ ଏଇ ଏବେ ତ ଆଉ ଯାଇ ହଉନି। ଉଁ ଆମେ ଯେହେତୁ ଆମର ଶ୍ୱଶୁର ମରିଚନ୍ତି ତାଙ୍କର ବର୍ଷେ କ୍ରିୟା ତ ଯାଇନି ସେ ଯୋଗୁ ଆମେ ଯାଇନୁ।
ଆଜ୍ଞା ତାର ଆଜ୍ଞା ପିଣ୍ଡ ଦେଇ ଦେଇସାରିଲା ପରେ ପୁଣି ଯିବେ।
ହଁ ଏ ପାଞ୍ଚ ଛଅ ମାସେ ହେଲା ଶ୍ୱଶୁର ମରିଚନ୍ତି ଆମେ ଆଉ ଯାଇପାରୁନୁ।
ଆଜ୍ଞା ଆମର ତ ଏଠି ଗୋଟେ ରାମ ମନ୍ଦିର ହଉଚି ଆଉ। ନା ଆଜ୍ଞା ମାନେ ଅଧା ହେଇଚି ପୁରା ଏପର୍ଯ୍ୟନ୍ତ ହେଇନି।
ଷ୍ଟାର୍ଟିଂ ହଉଚି ଆଉ
ଆଜ୍ଞା ଆପଣ ଜାଣିଥିବେ କୋଉ ଭଳିଆ କେମତି କଣ ଖର୍ଚ୍ଚ ହୁଏ ମନ୍ଦିରରେ।
ହଁ ମନ୍ଦିରରେ ତ ନିହାତି ମଁ ମନ୍ଦିରରେ ସେମିତି ଆକାର କଲେ ବହୁତ ଖର୍ଚ୍ଚ ହୁଏ। କେହି କିଛି ସାହାଯ୍ୟ କରନ୍ତିନି।
ଆଜ୍ଞା ହଁ ସାହାଯ୍ୟ କରନ୍ତି। କମ ସେ କମ କୋଡିଏ ଲକ୍ଷ ଖଣ୍ଡେ ଖର୍ଚ୍ଚ ହବ ମନ୍ଦିରରେ। ଆଉ ସେମିତି ଗାଁ ଗାଁ ଲୋକ ଯାହା ଦଉଛନ୍ତି ଆଉ। କିଏ କେତେଳେ ଇଟା କିଏ କେତବେଳେ ଇଟା ଦଉଚି ଟ୍ରିପିଏ କିଏ କେତେବେଳେ ସିମେଣ୍ଟ ଦଉଚି। ଏମିତି ସବୁ ଦେଇ ଦେଇ କରୁଛନ୍ତି ଆଉ ଆଜ୍ଞା।
ଆଉ କଣ କେମିତି କରିନ୍ତି।
ଆଉ। ଆଉ ଯୋଉ ଆପଣଙ୍କ ଗାଁ ରେ ଜାଗର କେମିତି ହୁଏ?
ଆ ଆମ ଗାଁରେ ଜାଗର ଆମ ଗାଁ ରେ ତ ମନ୍ଦିର ଅଛି ମନ୍ଦିର ନଥିଲା ଏଇ ବର୍ଷ ହିଁ ନୂଆ ହେଇଛି
ଜାଗର ସେଠି ଜାଳୁ ସେ ଜାଗର ଏ ବର୍ଷ ଆମେ ଯାଇନୁ କାରଣ ଜାଗରକୁ ଆମ ଶ୍ୱଶୁର ମରିଥିଲେ ଜମା ଦି ଦିନ ହେଇଥିଲା
ଯାଇପାରିଲୁନି ଆଉ ଜାଗରକୁ ଯାଇ ପାରିନୁ ଆମର ସେତେବେଳକୁ ଶ୍ୱଶୁର ମରିଥିଲା ଜମା ଦି ଦିନ ହେଇଥିଲା ତ ଯାହା ସେତେବେଳେ ଆମେ ଯାଇନଥିଲୁ
ଆଜ୍ଞା
ହୁଁ ଆଉ ଆମ ଗାଁ ପାଖରେ ବି ଭଲ ଭଲ ଯେଉଁ କୁଶଳେଶ୍ୱର ଦେଓଗାଁ ଯେଉଁ କୁଶଳେଶ୍ୱର ସେଠି ହୁଏ ସେଇଠି ଭଲ ଯାତ୍ରା ଯାତ୍ରା ଫାତ୍ରା ପଡ଼େ
ବହୁତୁ ଦ ଦୋକାନୁ ଆଗାଡି ବହୁତ ବଡ ଆକାରରେ ହୁଏ
ଆପଣ ଯାଆନ୍ତି
ହଁ ଆମେ ଯାଉ ବୁଲିବା ପାଇଁ
କଣ ଆଣନ୍ତି କଣ ଆଣନ୍ତି ସେଇଠୁ
ଆମେ ଯାଉ ସବୁ କଥା ମାନେ ଯଉଟା ଦେଖୁ ଜିନିଷ ଉପରେ ଯୋଉଟା ପସନ୍ଦ ଲାଗିଲା ମାନେ ଘରକରଣା ଜିନିଷ କି ଛୁଆଙ୍କ ପାଇଁ କି ଅନ୍ୟ କେଉଁ ଜିନିଷଟେ ମନ ଯେଉଁଟା ଭଲ ଲାଗିଲା ସେଇ ଜିନିଷଟା ଆଣିକି ଆସୁ ଦେଖୁ ଯେଉଁ ଜିନିଷଟା ପାଖରେ ନାହିଁ ଏଇ ଜିନିଷ ଜିନିଷଟା ଆଣିବାକୁ ନିହାତି ଦରକାର କାର ଅଛି ଆମର କାମରେ ଲାଗିବ ସେମିତି ଜିନିଷ ଆଣିକି ଆଶୁ ଆଉ
ହଉ
ଆଉ
କେତେ କଣ ପଇସା ଖର୍ଚ୍ଚ କରନ୍ତି କଣ କରନ୍ତି?
ଏମିତି ତ ଏମିତି ତ ଗଲେ ମାନେ ଗୋଟେ ଜାଗାକୁ ଯିବୁ ମାନେ ସେମିତି କହିପାରିବୁନି କେତେ ଏତେ କଣ ଖର୍ଚ୍ଚ ତୁ ଶହେ ନେଇଥିଲେ ଶହେ ଖର୍ଚ୍ଚ ହେବ ପଚାଶ ନେଇଥିଲେ ପଚାଶ କିନ୍ତୁ ଆମ ଆମାଉଣ୍ଟ ଟା ଆପଣଙ୍କ ଉପରେ ନିର୍ଭର ଆଉ
ଆଜ୍ଞା ଆଉ କେମିତି ଜାଆନ୍ତି? ସେଇ କୃଶଳେଶ୍ଵର ଆପଣଙ୍କ ଗାଁ ରେ ତ ଆପଣ କହିଲେ ଆଠ ନଅ କିଲୋମିଟର କେମିତି ଯାଆନ୍ତି?
ଆମର ଏପଟେ ସବୁ ଗାଡି ସବୁ ଅଟୋ କରନ୍ତି ମାନେ ସାଙ୍ଗ ହେଇକି ସବୁ ଯାଆନ୍ତି ନା ଜଣିକିଆ ଲୋକ ନ ଆମର ଗୋଟେ ଫ୍ୟାମିଲି ଆମର ଫ୍ୟାମିଲି ଭିତରେ ଆମେ ଦି ଜଣ ଯା ଦି ଜଣ ଦି ଜଣ ଘରରେ ଘର ଏକୁଟିଆ ତେଣୁ କରିକି ଆମେ ମୁଁ ଗଲେ ଥରେ ସିଏ ଯିବେ ଥରେ ମାନେ ଜଣେ ନିହାତି ଘରେ ରହିବାକୁ ହିଁ ପଡେ ତେଣୁକରି ଗାଡି ଯୋଉ ଗାଁ ରେ ଯୋଉ ଗାଡି ବୁଝନ୍ତି ସେମାନେ ଯାଆନ୍ତି କି ଯିବୁ କି ପଚାରନ୍ତି ହଁ ମୁଁ ଯିବି ଫାଙ୍କା ଅଛି ମୁଁ ଯିବି ହଁ ସେଇ ତାଙ୍କ ସାଙ୍ଗରେ ଯା ହେରି ଭଡ଼ା କରକି ଗାଡ଼ି ଆଉ କି କା ସାଙ୍ଗେ ଯଦି। ହଁ ନଣନ୍ଦ ଅଛନ୍ତି ଜଣେ ସିଏ ବି ସ୍କୁଟି ନେଇକି ଯାଆନ୍ତି ତାଙ୍କ ସାଙ୍ଗରେ ବି ଏଇ ବର୍ଷ ତାଙ୍କ ସାଙ୍ଗରେ ହିଁ ଯାଇଥିଲି ସ୍କୁଟିରେ।
ଆଜ୍ଞା ଆଜ୍ଞା ହଉ ମ୍ୟାମ୍ ମୁଁ ତାହେଲେ ରଖୁଛି, ଆଜ୍ଞା ମ୍ୟାମ୍। ଆଜ୍ଞା ଧନ୍ୟବାଦ।